ହ୍ୟାଲୋ।
ହ୍ୟାଲୋ।
ହଁ ହଁ ମୋ କଥା ଶୁଭା ଯାଉଛି ଆପଣଙ୍କୁ।
ନିହାତି ନିହାତି ମୋ କଥାଟି ଶ୍ରବଣ ହଉଛି।
ହଁ ହଁ ହଁ ପୁରା ସ୍ମୃତି ମଧୁର କଥା ଶ୍ରବଣ ହଉଛି। ହଁ କୁହନ୍ତୁ କଣ କରୁଥିଲେ।
ଏଇ ଏମିତି ଗଡିଥିଲି ଆଉ ଟିକେ।
ହଁ ହଁ ଲାଗୁଛି ଆପଣଙ୍କର ମାନେ ରାତ୍ରି ଭୋଜନ ସାରି ସାରିଲେଣି ବୋଧେ। ହ କଣ କଣ ଥିଲା ଆଜିର ତାହେଲେ ରାତ୍ରି ଭୋଜନ ରେ।
ଆ ମୋର ଥିଲା ତିନୋଟି ରୁଟି ତା ସହିତ। ଟିକେ ସନ୍ତୁଳା ଆଉ ଟିକେ ମାଛ ତରକାରୀ।
ଆଚ୍ଛା ଆଚ୍ଛା ମତେ ଲାଗୁଛି ନିଶ୍ଚିନ୍ତ ଭାବେ ଆପଣ ଗୋଟେ ମାନେ ନିହାତି ଭାବେ ଗୋଟେ। କାରଣ ମାନେ ଠିକ୍ ମାନେ ପରିମାଣର ଖାଦ୍ୟ ଖାଇବା ଲୋକ ମଧ୍ୟ ମାନେ। ତିନୋଟି ରୁଟି ଯୋଉ ଭଳିଆ ଭାବେ ଆପଣ କହିଲେ। ଲାଗୁଛି ସବୁଦିନ ଏଇଭଳି ଭାବେ ସ୍ୱଳ୍ପ ହାରି ଆପଣ ଅଛନ୍ତି ବୋଧେ।
ନାଇଁ କଣ କରିବା ଦେହ ପ୍ରତି ଧ୍ୟାନ ଦବାକୁ ପଡୁଛି। ଆଉ ଆଜିିକାଲି ଯେମିତି ହେଇଗଲାଣି। ତ ତାକୁ ଧରିକି ଆମକୁ ଖାଦ୍ୟ ପାନ ହିଁ ସବୁଥିରୁ। ଗୋଟେ ସୁସ୍ଥ ଶରୀର ପାଇଁ ଖାଦ୍ୟ ପେୟ ହିଁ ସବୁଠୁ ମୂଲ୍ୟବାନ ହେଇସାରିଛି, ଖାଦ୍ୟ ଦ୍ଵାରା ହିଁ ଶରୀର ଆମର। ସୁସ୍ଥ ରହିଥାଏ ସବଳ ରହିଥାଏ।
ନିହାତି ନିହାତି, ଠିକ୍ କହିଛନ୍ତି ଏକଦମ୍ ଭାବେ। ନିହାତି ମାନେ ଆମେ ଯୋଉ ଦେଖୁଛେ ମାନେ ଆଜିକାଲି ଯୋଉ ଭଳି ଭାବେ ଯୁବପିଢ଼ି ହୁଅନ୍ତୁ। କିମ୍ବା ଛୋଟ ଛୁଆ ହୁଅନ୍ତୁ, ବୟସ୍କ ବ୍ୟକ୍ତି ହୁଅନ୍ତୁ। ଦିନକୁ ଦିନ ମାନେ ଖାଦ୍ୟପେୟ ତାଙ୍କର ଆ ମୁଖ୍ୟତଃ ମତେ ଲାଗୁଛି ଏ ଯୋଉ ଧନ ବ ଢ଼ିବା ସହିତ ସେମାନଙ୍କର ବିଭିନ୍ନ ପ୍ରକାର ଯୋଉ ଖାଦ୍ୟପେୟ ପ୍ରତି ଟିକିଏ ଧ୍ୟାନ ହଟିଯାଉଛି। ମତେ ଏଇଭଳି ଲାଗେ ଆପଣଙ୍କୁ କଣ ଲାଗେ ମାନେ? ଧନ ଆସିବା ଫଳରେ ସେମାନେ କଣ କରନ୍ତି ସହରାଭିମୁ ଖି ହୁଅନ୍ତି, ଆଉ ଅଧିକ ମାତ୍ରାରେ ଏପଟ୍ ସେପଟ୍ ମାନେ ଅଯଥା ଖର୍ ର୍ଚ୍ଚ କରିବାରେ ଲାଗନ୍ତି ଆ ଯୋଉ ଫଳରେ କି ତାଙ୍କେ ଆ ଏଇ ଖର୍ଚ୍ଚ ଗୁଡ଼ାକ ମାନେ ନିଜ ଶରୀରର ମାନେ ବିପରୀତ ଭାବରେ ସେମାନେ ଖର୍ଚ୍ଚ କରନ୍ତି ମୋତେ ଲାଗେ।
ନିହାତି ଭାବେ ଆପଣଙ୍କ କଥାରେ ତ ମୁଁ ବହୁ ଏକମତ ଅଛି, ଯେମିତି ଆପଣ ହୋ ଯିବେ ସେ ପିଜ୍ଜା ବର୍ଗର କୁହନ୍ତୁ କିମ୍ବା ସେଇଭଳି ଅଲଗା ଜିନିଷ ଗୁଡ଼ାକ ସେମତି ଦୁତୀୟରେ ପୁଣି ମଦ୍ୟପସୁପାନ ସୃଷ୍ଟି କରିଦିଅନ୍ତି ଛୁଆଙ୍ଗକ। ଏମାନେ ଯଦି ପଇସା ଅଧିକ ହେଇଯାଏ ତାଙ୍କେ କୋଉ କ୍ଷେତ୍ରରୁ ଆଣନ୍ତୁ କିମ୍ବା ବାପା ମାଆଙ୍କର ଯଦି ବି ପୁଅ ପ୍ରତି ସ୍ନେହ ପ୍ରେମ ରଖି ତାଙ୍କେ ଯଦି କିଛି ମାତ୍ରାରେ ଏ ଲିମିଟରୁ ଅଧିକ ପଇସା ଦିଅନ୍ତି ତ ଆ ଅତ୍ୟାଭତି ଭାବ ସେ ସେଇଭଳି ହିଁ ତାଙ୍କେ ସେ ପଇସା ଟିକୁ ଖର୍ଚ୍ଚ କରିଥାନ୍ତି ଯୋଉ ଦ୍ଵାରା କି ତାଙ୍କର ଦେହ ଅସୁସ୍ଥ ଧୀର ଆ ହବା ହେତୁ ଅସୁସ୍ଥ ହେବା ସହ ସହ ପରିବେଶ ତାଙ୍କ ସାଂ ସାଙ୍ଗସାଥି ମଧ୍ୟ ଧୀରେ ଧୀରେ ତା ଉପରେ ପରିପାଳିତ ହେଇଥା ଥାନ୍ତି, ଯୋଉଟା କି ଜମା ବି ଭଲ ଜିନିଷ ନୁହଁ।
ଠିକ୍ କହିଲେ ଏଇତ। ତାମାନେ ମୁଁ ଯୋଉଟା ମାନେ ଯୋଉଟା ପରିକଳ୍ପନା କରିଥିଲି ଯେ ଧନ ବଢିବା ସହିତ ମାନେ ନିଜର ଗୋ ଟେ ସଚେତନତା ମନୋଭାବ ଧୀରେ ଧୀରେ କମିଯାଏ କାରଣ ଅଳସୁଆ ପରିମାଣଟା ଟିକେ ଅଧିକ ବଢିଯାଏ ମତେ ଲାଗେ, କାରଣ ଏମିତି ଭାବନ୍ତି ଲୋକମାନେ ଯେ କଣ କରିବା ଯେ ଆଜି ତ ରୋଷେଇ କରିନି କଣ କରିବା? ପଇସା ତ ଅଛି ପ୍ରବଳ ପ୍ରଚୁର ପରିମାଣରେ ଚାଲ ଓ ଅ ସେଇ ହୋଟେଲରୁୁ ଟିକେ ଖାଇଦବା। କିମ୍ବା ସେଇ ରୋଷଶାଳାକୁ ଟିକେ ପଳେଇବା। ଏଭଳି ଭାବେ ତାଙ୍କେ ଅନାବନା ମାନେ ଅଯଥା ଖର୍ ର୍ଚ୍ଚରେ କରିଦିଅନ୍ତି। ଯୋଉଟାକୁ ତାଙ୍କେ ନିଜର ଭବିଷ୍ୟତ ସୁଦୃଢ଼ ପାଇଁ ଲଗେଇ ପାରନ୍ତି କିଛିଟା। ମାନେ ଭଲ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇପାରନ୍ତେ ସେହି ପରିବର୍ତ୍ତେ ସେମାନେ ଏଇଭଳି ଖାଦ୍ୟ ଗୁଡ଼ା ଖାଉଛନ୍ତି।
କଣ କରିବା ଆଜି ଯୋଉ କୁହନ୍ତି ଯେନ୍ ଆଜିକା ମାନେ ଯୋଉ ଛୁଆକୁ ସବୁ ଜେଞ୍ଜି ଛୁଆ ବୋଲି କୁହନ୍ତି। ସେଇ ଛୁଆ ଗୁଡ଼ାକ ସ ସବୁ ଯାହା ସୋସିଆଲ ମିଡ଼ିଆ ଦେଖି ତାଙ୍କେ ସେଇ ସବୁ ଜିନିଷ ନେଇକି ସବୁ ଅନୁପ୍ରାଣିତ ହଉଛନ୍ତି। ଯାହା ପା ଟ୍ରେଣ୍ଡିଙ୍ଗ ନଉଛନ୍ତି ଯାହା ଦେଖୁଛନ୍ତି। ଜଣେ ଜଣେ ଯଦି କୌଣସି ଜାଗାକୁ ଯାଇ ଗୋଟେ କହିଦେଲା ନାଇଁ, ଜିନିଷ ଟେ ଏମିତି ହେଇଛି, ଭଲ ହଉଛି ଏମିତି ହଉଛି ଏମିତି ହଉଛି। ସେଇ ତା ପରଦିନ ଦେଖିବି ସେଇ ଜାଗାରେ। ଗୋଟେ ରୁ ଆରମ୍ଭ ହେଇଥିବ କିନ୍ତୁ ଶ ଆଉ ସବୁ
ହଁ ହଁ ହଁ
ସେଇ ଜିନିଷ ନ ଭାବି କାର୍ଯ୍ୟ କରିବେ ନେଇଥାନ୍ତି କେଇ।
ଠିକ୍ ଠିକ୍। ଏକକାମ୍ ଏକକାମ୍, ଠିକ୍ କହିଲେ, କାରଣ ଧନ ବଢିବା ଫରରେ ପରରେ ଫଳରେ କଣ ହୁଏ ନାଁ ସେମାନେ ସହର ଭୂମିିକ ମଧ୍ୟ ଟିକେ ହୁଅନ୍ତି। କାଁହେଲା ଧନ ଥିଲେ ସେ ଗାଁ ଗଣ୍ଡାରେ ରୁହନ୍ତି, ସେଇଭଳିଆ ମାନେ ପଖାଳ ଖାଆନ୍ତି, ଯାଉଁ ମାଣ୍ଡିଆ ଯୋଉଁ ଖାଆନ୍ତି ବାଜାରା ରୁଟି, ଖାଆନ୍ତି। ମକା ଖାଆନ୍ତି, ଏଇଭଳିଆ ଭାବେ ବହୁତ ମାନେ ସୁସ୍ୱାଦୁ ଆଉ